ନମସ୍କାର।
କଣ କରୁଚନ୍ତି?
ନଁ ମୁଁ ଏଇ କାମ କରୁଥିଲି ଟିକେ କିଛି ଅଫିସ୍ କାମ ଥିଲା କରୁଥିଲି ସରିଲା ବସିଛି ଆଉ।
ଆଚ୍ଛା ଆଚ୍ଛା ଆଉ ଆପଣଙ୍କର ଦେହ ଭଲ ଅଛି ନା?
ଆଜ୍ଞା ଭଲ ଅଛି ଆ ଆପଣ କଣ କରୁଛନ୍ତି?
ବର୍ତ୍ତମାନ ଏଇ ବସିଥିଲି ଆଉ ଟିକେ ଜଳଖିଆ ପ୍ରସ୍ତୁତ କଲି ଜଳଖିଆ ସବୁ ଖାଇଲୁ ଆଉ ତାପରେ ଏଇ ବସିଛୁ ଆଉ
ଆଚ୍ଛା
ଆଚ୍ଛା ଆଜ୍ଞା ଆଉ ଚାରିଟା ଅପରାହ୍ନରେ ଜଳଖିଆ କିଛି କରିବେନି ନା ଯାହା ମଧ୍ୟାହ୍ନରେ ଖାଇ ଥିଲେ ସେଇ ଖାଇବା
ଆଜ୍ଞା ମଧ୍ୟା୍ନରେ ଯାହା ଖାଇଥିଲି ସେଇ ଖାଇବାରେ ଆଉ ଏବେ ଆମର ମଝିରେ କିଛି କୌଣସି ବିରତି ନାହିଁ ଏକାଥରେ ପୁଣି ଅଫିସ ବନ୍ଦ ହେଲେ ଯାଇଯିବୁ ଆଉ ତାପରେ ଯାଇକି କଣ ଯଦି ଖାଇବା ଆଉ
ଓ ଆଚ୍ଛା ଆଚ୍ଛା ଉ ଆଉ ଆଉ ଆପଣଙ୍କର ଘରକୁ ଗଲେ କଣ ଖାଇବା ବନେଇବେ?
ଘରକୁ ଗଲେ ଘରେ ଆଜି ଗଲେ ଯାହା ହେଇଥିବ ଖାଇବା ଆଉ
ଆଚ୍ଛା ଆଚ୍ଛା କଣ ଏମିତି ଯାହା ମାନେ ଯାହା ତାହା ଖାଉଛ ନା ଯାହା ଏମିତି ଅଛି ରୁଟି ନା ଭାତ ତ ନା ଯାହା ମିଳିଲେ ଯେତେବେଳେ ଖାଇଦେବା କଥା ଖାଇଲ।
ମୁଁ ଟିକେ ରାତିରେ ରୁଟି ଖାଏ ଭାତ ତ ଖାଏନି ଭାତ ଭଲ ଲାଗେନି
ରାତ୍ରରେ କେତେ ଆଜ୍ଞା ଆଜ୍ଞା ନାଇଁ ଭ ଭାତ ଖାଇବାର ଆବଶ୍ୟକ ଏଇଥିପାଇଁ ନାହିଁ ଯେ ରାତିରେ ଅଧିକ ଖାଇଲେ ଟିକେ ଆମର ହଜନ ହଜମ ପ୍ରକ୍ରିୟା ଟିକେ କମ ରହିଥାଏ ଯେହେତୁ ଆମେ ଶୋଇଥିବା ଦେହର ଅଭ୍ୟନ୍ତରୀଣ ଅଙ୍ଗ ସବୁ ମାନେ ବିଶ୍ରାମ ନେଇଥିବ ନା ତ ସେଥିପାଇଁ କମ୍ ଖାଇଲେ ତ ଆମେ ଯଦି ଶୋଇବା ଆମ ଖାଦ୍ୟଟା ଜଲ୍ଦି ହଜମ ହେଇଥିବ ଆଉ ନହେଲେ ଅଧିକ ଖାଇଦେଲେ ସକାଳୁ ପେଟ ଗ୍ୟାସ୍ରେ ପରିଣତ ହେଇଯିବ
ହଜମ ହବା ସହିତ ଅଙ୍ଗଗୁଡିକୁ ଟିକେ ବିଶ୍ରାମ ମିଳିବ ଆଉ
ଆଜ୍ଞା ସେଥିପାଇଁ ରାତି ରାତିରେ ଟିକେ ଶୀତଳ ଖାଦ୍ୟ ଯେମିତି ଖାଆନ୍ତି ଆମର ସୂକ୍ଷ୍ମ ଖାଦ୍ୟ ଆଉ
ଆଜ୍ଞା
ଆଚ୍ଛା ଆଉ ଆପଣଙ୍କର ମାନେ କଣ ସବୁ ପଢ଼ାପଢ଼ି ସବୁ ସରିଯାଇଛି ପଢ଼ାପଢ଼ି ପରେ ଆପଣ ମାନେ ଚାକିରି କରିଛନ୍ତି ନାଇଁ
ଆଜ୍ଞା
ନାଇଁ ଏମିତି ପଢ଼ାପଢ଼ି ଚାଲିଛି
ପଢ଼ାପଢ଼ ଚା ନାଇଁ ପାଠ ପଢା ସରି ଯାଇଛି ଚାକିରୀ ପାଇଁ ପ୍ରସ୍ତୁତି କରୁଛି
ଆ ଆଚ୍ଛା ଯାହା ହଉ ହେଇ ଆପଣ ଗୋଟେ ଝିଅଟି ହେକି ବି ଚାକିରି କରିଛନ୍ତି ଏଠି ତ ଝିଅ ମାନଙ୍କୁ ବେଶୀ ଭଲ ଆଖିରେ ଦେଖ ରଖୁନାହାନ୍ତି ଯେଉଁଥିପାଇଁ କହୁଛନ୍ତି ପୁଅମାନଙ୍କୁ ସବୁ ମାନେ ଛାଡୁଛନ୍ତି ସବୁଆଡେ ଝିଅ ମାନଙ୍କୁ ଛାଡୁନାହାନ୍ତି କହୁଛନ୍ତି ଝିଅ ପରଧନ ଝିଅ ବି ଭଲ ନୁହଁ ବେଶି ଆଡ଼େ ଗଲେ ଆପଣ ଏଇ ପୁଅ ଝିଅ ମଧ୍ୟରେ କିଛି ଭେଦଭାବ ଜଣାଇଦେଲେ ମୁଁ ଅତ୍ୟନ୍ତ ଖୁସି ହେବି ଆଉ
ଏଇ ତ ଆମର ଏବେ ସମାଜରେ ଲୋକମାନଙ୍କର ଟିକେ ଟିକେ ତା ଧରା ବଦଳିଲାଣି। ତଥାପି ବି ଅଧିକାଂଶ ଲୋକମାନଙ୍କର ଏପରି ଚିନ୍ତା ରହୁଛି। ଯେମିତିକି ଗୋଟେ ଝିଅ ପାଠ ପଢ଼ିକି କାଇହିଁ ଚାକିର କରିବ ବାହାରକୁ କାଇହିଁ ଯିବ ବାହାରେ କାହିଁ ରହିବ। ଏମିତି କହୁଛନ୍ତି କିନ୍ତୁ କିଛି ପରିବାର ଅଛନ୍ତି। ତାଙ୍କର ପିତାମାତା ଅଭିଭାବକ ମାନେ ତାଙ୍କୁ ସହଯୋଗ କରୁଛନ୍ତି। ସେତିକି ସହାୟତା କରୁଛନ୍ତି ଯାଇକି ନିଜ ଭବିଷ୍ୟତ ବଢିବା ପାଇଁ ନିଜ ଗୋଡରେ ନିଜେ ଛିଡା ହବା ପାଇଁ ତ ସେମାନଙ୍କ ପାଇଁ କିଛି ଝିଅ ମାନେ ଏ ସମାଜରେ ଆଗକୁ ଆସିପାରୁଛନ୍ତି। ଆଉ ଲୋକମାନଙ୍କ ମଧ୍ୟରେ ଏଇ ଚିନ୍ତାଧାରା ବଦଳିବା ଦରକାର।
ଆଜ୍ଞା ଆଜ୍ଞା ଲୋକମାନେ ଚିନ୍ତାଧାରା ବଦଳୁନାହାନ୍ତି ମାନେ ଝିଅ ବି ଯଦି ଭଲ ପାଠ ପଢୁଛନ୍ତି ଝିଅ ଟିକେ ଅଧିକ ପାଠ ପଢ଼ୁନାହାନ୍ତି ପୁଅ ପଛରେ ଅର୍ଥ ମାନେ ଅର୍ଥ ମାନେ ଦେଇକିନା ପାଠ ପଢ଼ାଉଛନ୍ତି କିନ୍ତୁ ଝିଅକୁ ଟିକେ ସେ ଦୃଷ୍ଟିରେ ଦେଖୁନାହାନ୍ତି। ଏତି ଏମିତି ଆଉ କଣ କରିବା। କିନ୍ତୁ ଝିଅ ଜାଣିଛନ୍ତି ସବୁଠ ନାଇଁ ଟିକେ ହେଲେ ବି ବହୁତ ଅଞ୍ଚଳରେ ଯୋଉଥି ଯୋଉ ମାନେ ଝଉମାନଙ୍କୁ ତାଙ୍କର ମାନେ ନିର୍ଦ୍ଦିଷ୍ଟ ସ୍ଵାଧୀନତା ସେମାନେ ପାଉନାହାନ୍ତି। ଯେତିକି ଘର ଲୋକ ମାନେ ଦେବା କଥା ଦଉନାହନ୍ତି ଖୁବ୍ କ ବୟସରୁ ଝିଅର ବିବାହର କରାଇ ଦେଉଛନ୍ତି। ଆଉ ଝିଅକୁ ବେଶୀ ପଢ଼ଉନାହାନ୍ତି ଏଇଥିପାଇଁ ଯେ ସିଏ ଭାବୁଛନ୍ତି ଝିଅ ପାଠ ପଢ଼ିଲେ କଣ ଝିଅମାନଙ୍କୁ ଟିକେଏ ନେଇକି ସେମାନେ- ଅଧିକ ଚିନ୍ତିତ ହେଇ ପଡନ୍ତି ଯେ ବାହାରକୁ ଯିବ ଆଜି
ତାଙ୍କର ମନରେ ଏହାଇ ରହୁଛି ଯେ ଭାବନା ପାଠ ପଢ଼ିବ ପଇସା ଖର୍ଚ୍ଚ କରି ତ ପାଠ ପଢ଼ାଇବେ। ପୁଣି ଚାକିରିୀ କଲେ ତ ଯାଇ ଶାଶୁ ଘରେ ରହିକି ସେଠି ବସିବ ନା। ତ ଅଯଥା ଝିଅର ବି ବାହାଘର କରାଇବେ ଖର୍ଚାନ୍ତ ହେଇକି ବାହାଘର। କରାଇବେ ପୁଣି ତା ପାଠ ପଢ଼ାରେ ଖର୍ଚ କାହିଁ କରାଇବେ? ତ ଏପରି ଚିନ୍ତାଗ୍ରସ୍ତ ହେଇକି ସେମାନେ ମନକୁ ଆଉ। ମନରେ ଭାବନା କାଢୁନାହାନ୍ତି। ଯୋଉଥି ପାଇଁ କି ଯୋଉ ଚିନ୍ତାଧାରା ଲୋକମାନଙ୍କର ରହିଛି ସେଇଟା ରହିଆସିଛି।
ତବେ ଏମିତି ବି କିଛି ଚିନ୍ତା ନାଇଁ ଅଧା ଏ କଥା ବି ଠିକ ଆଉ ଅଳ୍ପ ବି ଅଛନ୍ତି କେତେ ଲୋକ ଯୋଉଥିପାଇଁ କି ଏଥିପାଇଁ ପଢ଼ୁନାହାନ୍ତି ଝିଅ ବାହାରକୁ ଗଲେ ଆଜିକାଲି ଭଲ ମନ୍ଦ ଚି ନା ଯେମିତି ଏବେ ଦେଖନ୍ତୁ ଝିଅ ମାନଙ୍କୁ ନିର୍ଯା ତନା ପାଉଛନ୍ତି ଏବେ ଯୋଉ ମାନେ ବହୁତ ସାରା ଖବର ତ ଆପଣ ଜାଣୁଥି ଥୀବେ ଝିଅ ଟେ ବାହାରୁ ଗଲେ କଁ ହଉଛି ସେ ଚେ ସେ ଚିନ୍ତା ବି। ଲୋକଙ୍କର ଟିକେ ରହିଛି ସେଥିପାଇଁ ଟିକେ ସେମାନେ। ଝୁଅ କୁ ଏତେ ଛାଡୁ ନାହାନ୍ତି ଆଉ କିନ୍ତୁ ସେ ଜାଣୁ ନାହାନ୍ତି ଓ ଝିଅ ଯାଇ କେ କେତେ ଆଗକୁ ଗଲେଣି ବହୁତ ଝିଅଙ୍କର ଉଦାହରଣ ଆପଣ ଜାଣିଛନ୍ତି। କେତେ କେତେ ଝିଅ ସବୁ ଆମର ମହାକାଶ। ଚାରୀ ହେଉ ଆମର ବାୟୁସେନା ହେଉ ଆମର ମାନେ।
ବର୍ତ୍ତମାନ ଆମର ରାଷ୍ଟ୍ରପତି ଦ୍ରୌପ୍ ଦ୍ରୌପଦୀ ମୁର୍ମୁ ସିଏ ହଉଛନ୍ତି ସବୁଠୁ ବଡ ଉଦାହରଣ।
ଆଜ୍ଞା ଆଜ୍ଞା ଯାହା ହଉ ଭଲ କଥାଟେ କହିଲେ ମହାମହିମ ରାଷ୍ଟ୍ରପତି। ଙ୍କ ବିଷୟରେ କହିଲେ ସିଏ ବି ଏକ ଆଦିବାସୀ ଘରରୁ ଜନ୍ମିତ ଯଦି ଆମେ ତ ହେଲେ। ଏ ମାନେ କେତେ ଏମିତି ହେଇକି ବି ଭଲ ଘର‌ ରେ ବି ମାନେ। ଉଁ ପଢ଼ିବାକୁ ପାଉନୁ ସେ ଜଣେ ଆଦିବାସୀ ହେଇକି ତାଙ୍କ ବାପା ମା। ସେତିକି ସେଇ ଟାଇମ ରେ ତାଙ୍କୁ ସେତିକି ପାଠ ପଢେଇ ବଡ ମଣିଷ କରିଥିବାରୁ ସେ ଆଜି। ଉନ୍ନତି ହେଇକିନି ସଫଳତା ପାଇଛନ୍ତି।
ଆଜ୍ଞା ତାଙ୍କୁ ସେତିକି ସହଯୋଗ। କରିଛନ୍ତି ତାଙ୍କୁ ସେତିକି ସାହସ ଦେଇଛନ୍ତି ଯୋଉଥିପାଇଁ ସେ ଆଜି ଏ ସ୍ଥାନରେ ପହଞ୍ଚିଛନ୍ତି।
ଆଜ୍ଞା ଆଜ୍ଞା।
ତାଙ୍କ ଅଞ୍ଚଳର। ଲୋକମାନେ ମଧ୍ୟ ତାଙ୍କ ଠାରୁ ଶିଖିବେ ତାଙ୍କ ସେ ଏଇ ଜିନିଷରେ ସମସ୍ତଙ୍କର ଚିନ୍ତାଧାରା ତାଙ୍କ ଅଞ୍ଚଳର। ଅ ସାଧାରଣତଃ ବଦଳିବ। କି ଯଦି ଇଏ କରିପାରିଲେ ତ ସେଇ ଅଞ୍ଚଳରେ ଏବେ ସେତିକି। ଝିଅ ମାନଙ୍କୁ ସୁଯୋଗ ଦିଆଯାଉ ଥିବ ପାଠ ପଢ଼ିବାକୁ ସୁବିଧା ଦିଆ ଯାଉଥିବ। କିଛି ଲୋକ ତ ଆଟଲିଷ୍ଟ ଶିଖିପାରିବେ।
ଆଜ୍ଞା ଆଜ୍ଞା ଆଉ ଆପଣଙ୍କର ଯା ହଉ ଭଲ ଉଦାହରଣ ଟିଏ ଦେଇଛନ୍ତି ଆ ଆପଣ ଯାହା ହଉ ବହୁତ କିଛି ଜାଣିଛନ୍ତି କାରଣ ଆପଣ ଝିଅଟିଏ ହେଲେ ବି ବହୁତ। ହଁ ବହୁତ ବିଷୟରେ ଆପଣଙ୍କର ଅଭିଜ୍ଞତା ରହିଛି ଆଉ। ଆଉ ଆପଣଙ୍କର। ଆଉ କିଛି ଝିଅ ବି ଅଛନ୍ତି ବହୁତ ଆଗକୁ ଯାଇଛନ୍ତି କିଛି ଉଦାହରଣ ଦେଇପାରିବେ ଯେମିତି ଆପଣ ରାଷ୍ ଷ୍ଟ୍ର ପତି ମୁର୍ମୁ କହିଲେ ସେମିତି ଆଉ କେତେ ଜଣଙ୍କ ନାଁ କହିଲେ।
କିଛି ଭଲ ବାଟରେ କଲେ କିଛି ଖରାପ ରେ ମଧ୍ୟ ଝିଅମାନେ ଆଗକୁ ଯାଇକି ଖରାପ କାମରେ ମଧ୍ୟ। ଝିଅ ମାନଙ୍କର ନାଁ ଆଗକୁ ଆସୁଛି ଯୋଉଥିପାଇଁ କି ପିତାମାତା ଡରୁଛନ୍ତି। ସମାଜର ଟାହିଟା ପୁରାକୁ ଡରିକି। ଝିଅ ମାନଙ୍କୁ ଛାଡିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଆଉ ଆମର ସାମାଜିକ କୃ କୁପ୍ରଥା ଗୁଡିକ ବେଶୀ ସେମାନଙ୍କ ମନରେ। ଜୋର ଧରି ରହିଯାଉଛି ଯୋଉ ଟି ଗୁଡା କୁ ସେ ଭୁଲି ନ ପାରି। ଭାବିକି ଚିନ୍ତାଗ୍ରସ୍ତ ରହୁଛନ୍ତି।
ଆଜ୍ଞା।
ଏବେ ନିକଟରେ ଆପଣ ଏକ ସମ୍ବାଦ ଦେଖିଥିବେ ଗୋଟେ ଝିଅ। ଯୋଉ ପାହାଡ ରୁ ତାର ହବାକୁ ଥିବା ମାନେ ନିର୍ବନ୍ଧ। ସରି ଯାଇଥିଲା ତାଙ୍କୁ ହବାକୁ ଥିଲା। ହଁ ତ ଏଇପରି ଜାଗାରେ ବାପ୍ ପିତାମାତା ବି ଝିଅ ପାଇଁ ବି ଚିନ୍ତିତ। ପୁଅର ଯେ ବାପା ମା ବି ଚିନ୍ତିତ କି ଗୋଟେ ନିରାପଦ କି କିଏ ଏବେ ପୁଅ ମାନେ ବି ନିରାପଦ ନୁହଁନ୍ତି କି ଝିଅ ମାନେ ବି ନିରାପଦ ନୁହଁନ୍ତି।
ଆଜ୍ଞା ଆଜ୍ଞା। ଆ ତାହେଲେ ଆପଣ ଭଲ କଥା କହିଛନ୍ତି ନାଇଁ ଝିଅ ବି ପୁଅ ପୁଅ ମାନେ ଝିଅ ବି ଯେତିକି ଭଲ କାମ କରୁଛନ୍ତି ସେତିକି ଖରାପ କାମ କରୁଛନ୍ତି ନାଇଁ।
ଆପଣ ଯେମିତି କହିଲେ କି ମାନେ ଝିଅ ମାନଙ୍କୁ ପାଠ ପଢା ପାଇଁ କି ସେତିକି ମିଳୁନି। ଯୋଉ ଝିଅ ମାନଙ୍କୁ ମିଳୁଛି କିଛି ଜଣ ଯେମିତି ଆମେ ଆମର ମହାମହିମ ରାଷ୍ଟ୍ରପତିଙ୍କ ଉଦାହରଣ ଦେଲେ।
ତାଙ୍କ ଉଦାହରଣ ଏବେ ନେଇକି ଅନ୍ୟ ଝିଅ ମାନେ ପାଠ ପଢୁଛନ୍ତି ସୂଜୋ ପାଉଛନ୍ତି କିନ୍ତୁ ସେଇ ଜାଗାରେ ସେଇପରି ଆଉ କିଛି ଝିଅ ଅଛନ୍ତି ଯୋଉଥିପାଇଁ କି ପିତାମାତା ମାନେ ଡରି ଯାଉଛନ୍ତି। ପୁଅ ମାନଙ୍କର ପିତାମାତା ମାନେ କାହାକୁ ଭରସା କରିବା ପାଇଁ ବିଶ୍ୱାସ କରିବା ପାଇଁ ଡରି ଯାଉଛନ୍ତି। ଏପରି ମଧ୍ୟ ଉଦାହରଣ ଆମ ସମାଜରେ ଦେଖିବାକୁ ମିଳୁଛି।
ଆଜ୍ଞା ଆଜ୍ଞା ଠିକ କଥା କହିଛନ୍ତି ଆପଣ। ଆଉ ଆପଣଙ୍କର ଅଁ ସ ସନ୍ଧ୍ୟା ସମୟରେ ଆପଣଙ୍କୁ ଯଦି ଭୋକ କରୁଥାଏ ଆପଣ କଣ କରିବେ?
ସନ୍ଧ୍ୟା ସମୟରେ ଆଉ ସେମିତି ମୁଁ ବେଳେ ବେଳେ କିଛି ଫଳ ନହେଲେ ଏମିତି କି କିଛି ବିସ୍କୁଟ ଆଣିଥାଏ ସବୁଦିନ ନୁହେଁ। ବେଳେ ବେଳେ ଆଣିଥାଏ ତ ଯଦି ବି ଭୋକ କରେ ସେମିତି ଖାଏ ଆଉ।
ହ ଆଚ୍ଛା ଆଚ୍ଛା। ଯାହା ହଉ ତାହେଲେ ଏମିତି ରହିଛନ୍ତି ଯାଉ ଆପଣ ଆଜି କେତେ ମାନେ ଭଲ କଥା କହିଲେ ଯେମିତି ବହୁତ ଭଲ ମାନେ ଝିଅ ର ଉପକାର ବିଷୟରେ କହିଲେ ଅପକାର ବିଷୟରେ କହିଲେ ତା ଉପରକୁ ଯିଏ ଖ୍ୟତି ଅର୍ଜନ କରୁଛନ୍ତି ତାଙ୍କର କଥା କଥା କହିଲେ ବହୁତ ଖୁସି ଲାଗିଲା। ଆପଣଙ୍କ କଥାଠୁ କିଛି
ସବୁ ସ୍ଥାନରେ ରହୁଛି। ଯେମିତି ମାନେ ଝିଅ ମାନଙ୍କୁ ଆଗରୁ ସୁଯୋଗ ମିଳୁନଥିଲା ଏବେ ସୁଯୋଗ ଦିଆଯାଉଛି। କିଛି ସୁଯୋଗ କୁ ଭଲ ବାଟରେ ବ୍ୟବହାର କରୁଛନ୍ତି କିଛି ଖରାପ ବାଟ ରେ। ପୁଅ ମାନଙ୍କୁ ଆଗେ ସବୁ ପ୍ରକାର ସୁବିଧା ମିଳୁଥିଲା ଏବେ ସେମାନେ ଟିକେ ଝିଅ ମାନେ ଯେହେତୁ ଆଗକୁ ଆସୁଛନ୍ତି ପୁଅମାନେ ଟିକେ ଦଳିତ ଅବସ୍ଥାରେ ରହୁଛନ୍ତି। ସେମାନେ ମଧ୍ୟ କିଛି ଖରାପ କାମ କଲେ କିଛି ଏଇ କିଛି ସମୟ ପୂର୍ବରୁ ଜଣେ ଭାଇ ମତେ କହୁଥିଲେ ତାଙ୍କ ଅଞ୍ଚଳରେ ମାନେ ସାଧାରଣ ଯୁବ ସମାଜ ଏବେ ମାନେ ଡ୍ରଗ୍ସ ଅ ଯୋଉ ଅ ମଦ୍ୟପାନ କରି ଏସବୁ ମାନେ ସିଗାରେଟ ଖାଇ ଏମିତି ବିଭିନ୍ନ ପ୍ରକାର ନିଶା ସେବନ କରିକି ବହୁତ ପ୍ରକାର ଅସୁବିଧା ତାଙ୍କ ପରିବାର ଲୋକ ସମ୍ମୁଖୀନ ହେଇଛନ୍ତି। ତ ପୁଅ ମାନେ ବି ବହୁତ ପ୍ରକାର ଖରାପ କାମରେ ଲିପ୍ ପ୍ତ ହେଇକି ସମାଜକୁ ଖରାପ କରିବା ସହିତ
ଆପଣ ବହୁତ କିଛି ଜାଣିଛନ୍ତି ମାନେ ବହୁତ କିଛି ବି ଆଗ୍ରହ ଅଛି ଆପଣଙ୍କୁ ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇ ଆଉ ଆଉ
ଆଜ୍ଞା ଧନ୍ୟବାଦ।
ଆଜ୍ଞା ନମସ୍କାର ଆଜ୍ଞା।